ହ୍ୟାଲୋ। ଆଜ୍ଞା କଣ କରୁଛନ୍ତି?
ଏବେ ଖାଇକି ଚା ପିଇକିରି ବାହାରେଥିଲୁ ବସିଥିଲ ଆପଣ କଣ କରୁଛନ୍ତି?
ସେ ଆମେ ବି ବସିଥିଲୁ ସେଇଠି
ହୁଁ ଆପଣ କଣ କରନ୍ତି?
ମୁଁ ପଢେ।
ଆଉ କଲେଜରେ?
ହଁ ହଁ।
ହୁଁ
କଲେଜ ରେ ପଢ଼ ତାହାନେ।
ଆଉ ଏବେ ପଢା ପଢି କେମିତି ଚାଲିଛି?
ଏବେ ପଢାପଢି ଭଲ ଚାଲିଛି, ଏବେ ଏବେ ତ ଛୁଟିରୁୁ ଆସିଲୁ ଘରୁ ସେ ଏବେ କଲେଜ ଖୋଲିଛି ତ ସରିଲା ସେ କୋଡିଏରେ ଆଇଲୁ ସେଇଭଳି ଏବେ ନୂଆ ରୁଟିନ୍ ଆସିଲେ କଲେଜ ଷ୍ଟାର୍ଟ ହେବ ଆଉ।
ଏନ ରୁଟିନ ଆସିନି?
ନାଇଁ ଆସିନି ଏପର୍ଯ୍ୟନ୍ତ। ଆସିନି। ଆସିଲେ ହବ ଷ୍ଟାର୍ଟ। ସେ ଛବିଶ ଆଡ଼କୁ ହେଇଯିବ।
ଆପଣ କଣ ନି ଟ୍ ଏକ୍ଜାମ ଦେଇଥିଲେ?
କଣ?
ନି ଟ୍ ଦେଇଥିଲେ ନିଟ୍। ନେଟ
ନାଇଁ ନାଇଁ ନାଇଁ ନୀଟ ନାହିଁ, ମୋର ବିଟେକ୍।
ଓହୋ! ଏମିତିଆ
ଆଜ୍ଞା, ଆପଣ କଣ କରନ୍ତି?
ମୋର ସିଟି ସରିଛି। ଆଉ ଘରେ ପ୍ରିପାରେସନ୍ ଚାଲିଛି। ସେଇଠି କଳାପ ଖ
କୋଉଠି ଅଛନ୍ତି ଏବେ?
ଏ ଘରେ ହିଁ ଅଛି। ଘରେ ହିଁ ରହିକି
ଉଁ ହୁ। ଖାଇଥିଲେ କଣ?
ହଁ ଖାଇଥିଲୁ ସକାଳୁ ଇଟିଲି, ଇଟିଲି ତରକାରୀ ଯୋଉ ହେଇଥିଲା।
ହଷ୍ଟେଲରେ ନା ଘ
ଘର ଭିତରେ।
ଆଚ୍ଛା।
ଆପଣ କଣ ସେଇ ହଷ୍ଟେଲ ରେ ଖାଆନ୍ତି? ନା ନା ବାହାରକୁ ଉ ହ୍ୟାଲୋ!
ହଷ୍ଟେଲ, ହଷ୍ଟେଲ ରେ ହ୍ୟାଲୋ!
ସବୁ ହଷ୍ଟେଲ ହୁ
ହଷ୍ଟେଲ ରେ
ଆପଣଙ୍କ ବଡ ହଷ୍ଟେଲ, ବେଶୀ ପିଲା ରହନ୍ତି ନା କମ୍?
ନାଇଁ, ବଡ ହଷ୍ଟେଲ ଏମିତି କିଛି ନାଇଁ।
କଉ କଲେଜରେ ଆପଣ ରୁହନ୍ତି?
ମୁଁ ସି ବି ରମନ। ଆପଣଙ୍କର?
ମର ନାହିଁ, ମର ଏବେ କଲେଜ୍ ନାଇଁ କଲେଜ୍ ସରିଯାଇଛି, ମୋର କଲେଜ ସରିଯାଇଛି।
ଅହୋ!
ମର କଥା ଅଛି। ଏସବୁ ଦେଖିକି ପଢାପଢି ଚାଲଚି ଆଉ ମାନେ
ହଁ।
ଆପଣ-ଅ-ଅ ବାହାଘରେ କିଛି ଆଣନ୍ତି। ଚାଷ କୋଉ ଚାଷ ଆପଣଙ୍କ ପଟେ?
କଣ?
ଚାଷ କଣ? ମୋଟେ ନେଇକି
ଶୁଭ -ଶୁଭା ଯାଉନି। କ୍ଲିୟର ହଉନି ଟିକେ। ଆଉ ଥରେ ଟିକେ କହିବେ।
ଆପଣଙ୍କ, ଗୋଟେ ଚାଷ କଣ କରନ୍ତି? ମେନ୍ ଲି! ହଁ ଚାଷ ତ ଏମିତି ଏମିତି ଆଉ, କଣ ହଁ ଏଗ୍ରିକଲଚ୍ ହଁ। ହଁ ମେନ୍ ଲି କଣ ହୁଏ?
ଏଗ୍ରିକଲଚର୍ ତ ଆମେ ଜାଣିନୁ। ହଉ ଠିକ୍ ଅଛି ମୁଁ କହୁଛି। ଯେତିକି ବି ଜାଣିଛି ସେଠି, ହଁ ଏଗ୍ରିକଲଚରରେ ଏଠି କଲେଜ! କଲେଜ ରେ ଯାହା ଯେତିକି ହଉଛି ମୁଁ ସେତିକି ଜାଣିଛି। ଆଉ ଅଧିକ ମୁଁ କିଛି ଜାଣିନି।
କିଏ କରନ୍ତିନି କଣ?
ଘରେ ଆମର ଏଗ୍ରିକଲଚ୍ ର କେହି କି
ହଁ, କେହି ବାଗ୍ରାଉଣ୍ଡ ହିଁ ନାହିଁ ଆପଣଙ୍କର?
ନାହିଁ ଏଗ୍ରିକଲଚର ନାହିଁ ଆମର କଲେଜରେ ଏଠି ଆମ ହଷ୍ଟେଲ ସାଇଟରେ ଏଗିକଲଚର ଆମ କଲେଜରେ ଅଛି ନା ସେଥିପାଇଁ ଏଗ୍ରିକଲଚର୍ ପିଲା ଆସନ୍ତି, ଏଠି ଚାଷ କରନ୍ତି ସେହି ହିସାବରେ ମୁଁ କହିଦେବି।
ହଁ କୁହନ୍ତୁ। ସେଟା ଭି ମର ଏକ୍ସପିରିୟାଂଶ ନାହିଁ କଲେଜ ରେ କେମିତି ହୁଏ କଣ?
ଦେଖନ୍ତୁ ଏଠି ଆଇିଲେ ତାଙ୍କର କୋର୍ସ କଣଁଟା ମେନ୍ କୋର୍ସ ଥାଏ।
ହଁ।
ଆମର ବାୟୋଲୋଜି ବଟନୀରେ ବଟନୀ ଯଉ ଟିଟୋ ଯା ଏଗ୍ରିକଲଚର୍ ସେୟା ସେୟା।
ହଁ ବୋଟନି ଏଗ୍ରିକଲଚର
ଆଜ୍ଞା।
ହୁଁ।
ଭଟନଗୟ ଏଗ୍ରିକଲଚର୍ ସେମ ରହିବ ପୁରା ଡିଷ୍ଟ୍ରିକ୍ଟ ସେମ୍ ରହେ ବଟନୀ ଯଦି ଠିକ୍ସେ ଜାଣିଥିବେ ଏଗ୍ରିକଲଚର ଟିକେ ସହଜ ହବ ଆଉ
ବଟୀନ ତ ସାଇନ୍ସ ରେ ହେଇଯାଉଛି ନା ସେ?
ହଁ ଯା ରା ହୈ।
ସେଇଟା ସାଇନ୍ସ ବ୍ୟାଗ୍ରାଉଣ୍ଡ ହେଇଯାଉଛି ନା ବଟିନ୍ ଟା।
କଣ କହୁଛନ୍ତି?
ସାଇନ୍ସ ବ୍ୟାକଗ୍ରାଉଣ୍ଡ ଯାଉଛିନା ସେଇଟା।
ସାଇନ୍ସ ଏଗ୍ରିକଲଚର ପିଲା ବି କରୁଛନ୍ତି, ଅଲଗା
ଏଗ୍ରକାଲଚାର ପିଲାବି ପଡ଼ିନେଇ ପାରୁଛନ୍ତି।
ହଁ ତାପରେ ବି ତାଙ୍କର କଣ ରହେ ସବୁ ତ ଏଇଠି ଚାଷ କରନ୍ତି, ଆମେ ଦେଖୁ ନହେଲେ ପଢିନୁ ତ ତା ବିଷୟରେ କିଛି ଆଉ କଣ କହିବୁ।
ହଁ ହ ଆମର ଯୋଉ ଗାଁ ରେ ଯୋଉ ଚାଷ ହୁଏ, ତାରଠୁ ଟିକେ ଅଲଗା ହଉ ଥିବ, ତାଙ୍କର ଟିକେ ସିଷ୍ଟମଟିକ ନୂଆଇ ଇନ୍ଭାୟ ନୂଆଇ ଇନ୍ଭୟ କରିବାକୁ ଚେଷ୍ଟା କରୁ କିଛି ନୂଆ ନୂଆ ଟ୍ରାଏ କରିବା ପାଇଁ। ହଁ ତାଙ୍କର ତ ପ୍ରଡକ୍ସନ କଣ ତାଙ୍କ ପଇସା କେତେ?
ଙ୍କର ତାଙ୍କର ନାହିଁ ପଇସା ଇନଭେଷ୍ଟ ନାହିଁ।
ତ ତାଙ୍କର ସେଇଟା କିଛି ନଥିବ ନ ବ ସେ ସେ ତମେ ନୂଆ ନୂଆ ଜିନିଷ ଟ୍ରାଏ କରିପାରୁଛ?
ହୁଁ ସେ ସବୁ ନୂଆ ନୂଆ ଜିନିଷ ଟ୍ରାଏ କରୁଥିବେ, ତାପରେ ମାନେ କେଉଁ ଗଛର କେଉଁ ହେଲ୍ଥରେ କେତିକି ୟୁରିଆ ଦରକାର କି, କି ପ୍ର ପ୍ରୋଟିନ ଦରକାର ସେତିକି ସେତିକେରେ ପୁରା ମନ
ସେମାନେ ସେଠିକି ଦଉଥିବେ ଆଉ ସେଇଠୁ କେତେ ପ୍ରଡକ୍ସନ ହେଲା, ସେ ତାଙ୍କର ପେପର ପାଇଁ ସେ ସବୁ କରୁଥିବେ।
ଆଜ୍ଞା ନାଇଁ ପ୍ରଡ଼କ୍ସନ୍ ଏଠି ଦିଅନ୍ତିନି ପ୍ରଡ଼କ୍ସନ୍ ଏଠି ମାନେ ବାହାରକୁ ମାନେ ଅଳ୍ପ ଜାଗାରେ କରନ୍ତି ଶିଖାଇବା ପାଇଁ ପିଲାଙ୍କୁ ନାହିଁକି ଚାଷ କରନ୍ତି। ସେଇ ହଁ ଆଉ ଯେତିକି ବଡ ଜମିିନ ଥିବ ସେ ସେତିକ ବଡ଼ ହିସାବରେ, ତାଙ୍କ ହିସାବରେ ତାଙ୍କର ଗୋଟେ କାଲକୁଲେସନ୍ ରହେ
ତ ସାଙ୍ଗ ତାଙ୍କ ସେ ଯେତେ ଛୋଟ ଏରିଆ ହେଥିଲେ, ବି ତାର ଏକର ପ୍ରତି ସେ ତାର କାଲଗଲ
କାଲକୁଲେସନ ତାଙ୍କର ରହେ ଏରିଆ ଇଣ୍ଟୁ ଟୁ ରହେ ଏରିଆ ଯେତିକି ତୁମର ମେଟେରିଆଲ୍ ଯେତିକି ଅଛି ଯେତିକି ଗଛ ଲଗେଇଛ ବାସ ଗଛ ଆପ୍ରୋକ୍ସିମେଟଲି ନେବ ଏମିତି ନାହିଁକ କି ପୁରା ଆକୁରେଟ୍ ଗଛ କହିପାରିବ
ହଁ।
ଆପ୍ରୋକ୍ସିମେଟଲି ଗଛ ନବ। ତାପରେ ଏରିଆ ତମେ କେତେ କଣ କରିଛ ତାର ଇଣ୍ଟୁ କରିବ ଟୁ। ତାପରେ ଗଛ କେତିକିଟା ଇଣ୍ଟୁ ଯେତିକି ବାହାରିଲା ଏରିଆ ତମର ଯେତିକି ବଡ଼ ଥିବ ଇଣ୍ଟୁ ଟୁ ଯେତିକି ବାହାରିଲା। ଗଛ ସେତିକି ତାପରେ ଯେତିକି ମାନେ ୟୁରିଆ କି କଣ ଦରକାର ତୁ ମୋ ପ୍ରୋଟିନଟୁ କଣ ଦରକାର ସେତିକି ତାକୁ ଡିଭାଇଡ଼୍ କରି କେଉଁଟା କରନ୍ତି ଯେତିକି ହେଲା ସେକି ଏତିକରେ ଦିଅନ୍ତି ସବୁ।
ତାର ସେ ପ୍ରଡକ୍ସନ କେତେ ହେଲା ସେଇଠି ଜଣା ପଡିବ ନାଇଁ ତାଙ୍କର ହ।
ପ୍ରଡକ୍ସନ ଟା ତମ ଉଁ ତ ଯେତିକି ସେ ଦେଇଥିବେ ତାଙ୍କ ହିସାବରେ ତା ଏଣ୍ଟୁଟେନ୍ କରନ୍ତି। କାହିଁକିନା ଜାଣିଛନ୍ତି ଏତିକି ଦଶ ଗୁଣା ହବ ସେ ପ୍ରଡ଼କ୍ଟ। କାହିଁକି ନା ସେ ହାଇ ଇଏର ସାରା ଦେଖଇ ଥିବେ ନା।
ହଁ।
ସେଥିପାଇଁ।
ହଁ।
ଆଉ ଯୋଉ ଭଳିଆ ଚାଷୀ ମାନେ କରନ୍ତି। ଥରେ ଥରେ ଯେଉଁ ଭେଣ୍ଡି ବାଇଗଣ ଏସବୁ ଯେଉଁ ବାଇଗଣ ଯୋଉ ବର୍ଷ ସାରା ଯୋଉ ଆସୁଛି। ତା ପ୍ରଡ଼ାକ୍ସନ୍ ଏହି ହିସାବରେ ହଏ।
କିନ୍ତୁ ଆମେ ଯୋଉ ଚାଷ ଯ ଗାଁରେ ଯୋଉ ମୋର ଯୋଉ ବିଜନେସ ଟା ସେ ମୋ ଚାଷ ତ ଆମେ ପୁରା ଏକର ଏକର କର କିନ୍ତୁ ଆମର ସେଇଠି ଏତେ ଟେକ୍ନୋଲୋଜି ୟୁଜ କରୁନୁ।
ହଁ ସେଇଠି ଟେକ୍ନୋଲୋଜି ୟୁଜ୍ କଲେ ଏତିକି ଲାଭ ହଏ କଣ? ନା ଆଉ ଗୋଟେ କଥା କି ନିଜେ ଚାଷ କରିବ। ତା ଦେହରେ ଯଦି ତୁମରେ ନିଜର ଇକୁମେଣ୍ଟ ସବୁ ଦୋଉଥିବ ନିଜର ଥିବ ନିଜର ଟ୍ରାକ୍ଟର ଥିବ ନିଜର ଅ ମାନେ ତା ଦେହରେ ସବୁ ସବୁ ନିଜର ଥାଏ ତାହେଲେ ତମର ସେଠି ପ୍ରଜେକ୍ଟ୍ ସେଫ ହୋଇଗଲା।
ହୁଁ।
ଆଉ ଅଲଗା ରହିଲେ ବଜେଟ୍ ସେମ୍ ରହେ ଏମିତି ନାହିଁ କି ରହେନି।
ହଁ ପ୍ରଫିଟ ହଏ। ପ୍ରଫିଟ ର ଏତେ ପ୍ରଫିଟ କମ କମିଯିବ।
ହୁଁ ହୁଁ ସେଇଟା ଗୋଟେ ପ୍ଲସ ପଏଣ୍ଟ। ଆଉ ଗୋଟେ ଯେତେ ଜଗି ଆଉ ଯୋଉ ୱଦର ଯୋଉ ସବୁ ଏପଟ ସେପଟ ହ ହଉଛି, ତା ଦେହରେ ବି ଲୋକସଆନ୍ ଅଛି।
ୱାଦର୍ ଗୋଟେ ଆମ ଏପଟେ ଚାଷ ପାଇଁ ବହୁତ ଡିପେଣ୍ଡ ରହିବ ହଉଚି। ୱାଦ ଯେମିତି ଏଇଟ୍ ପର୍ସେଣ୍ଟ ୱାଦର ଉପରେ ହିଁ ନିର୍ଭର ରହିବ।
ହଁ ଏଇଟ ପର୍ଶେଣ୍ଟ ୱାଦେର ଉପରେ ଏବେ ଯୋଉ ଖରା ଯେତେ ଜୋର ହଉଛି। ତା ଦେହରେ ଯୋଉ ଧାନ ଚାଷ ତା ଦେହରେ ଏଥର କଣ ହବ କେଜାଣି?
ଏ ହଁ ଏଥର ବର୍ଷା ହବ ନା ହବନି ସେ କିଛି ଜମା ପଡୁନି। କଣ ହିଟ ୱାଇ କଣ ଆସିଛି ସେଇଥିପାଇ ହଉନି ସେମିତି କହୁଛନ୍ତି।
ହୁଁ। ସେଇତ ଏବେ ଯେ ସବୁ ତଳି ସବୁ ପକେଇଛନ୍ତି ଯୋଉ ସବୁ ଆମର ସିନା ହନି କିନ୍ତ ତୁ ଆମ ଭାଇ ବଗରରେ ହଏ।
ହୁଁ କିନ୍ତୁ ଆମର ଏପଟେ ତ ତଳି ବି ପକେଇ ନାହାନ୍ତି। ବର୍ଷା ପୁରା ବହୁତ କମ୍ ଆ ବଲାଙ୍ଗୀର ସାଇଡ ନା ବଲାଙ୍ଗୀରେ ଏକ ଏରିଆ ଯଉ ବହୁତ ହିଟ୍ ରହେ କଳାହାଣ୍ଡି, ବଲାଙ୍ଗୀର। ହଁ ଏଇଠରେ ବହୁତ ହିଟ୍ ରହେ। ଏରିଆରେ ବର୍ଷା ହିଁ ହଉନି ସେଥିପାଇଁ କେହି ଆରମ୍ଭ ହିଁ କରିନାହାନ୍ତି। ଏଇ ସମୟେ ଲଘୁ ଆରମ୍ଭ ହେଇସାରନ୍ତାଣି, ଅଲଗା ବର୍ଷା ହେଲେ ଆରମ୍ଭ ହେଇଯିବା କଥା କିନ୍ତୁ ହେଇନି
ନାଇଁ ଆମ ସାଇଟରେ ଆମର ଏପଟରେ କେନ୍ଦ୍ରାପଡା ସାଇଟ ନା। କଟକ କେନ୍ଦ୍ରାପଡ଼ା ସାଇଟ୍, ସେଠି ଆମର ପକେଇ ସାରିଲେଣି ସବୁ।
ହୁଁ, ଆଛା ଏଇ ଡ୍ୟାମଫ୍ୟାମ୍ ବି ବହୁତ ସୁବିଧା ଅଛି ନା?
ହଁ ଡ୍ୟାମ୍ ଅଛି ସବୁ ଅଛି ସେଠି ସୁବିଧା ଅଛି ସେଥିପାଇଁ ପକେଇ ଦଉ ଛନ୍ତି, ତାପରେ ବିଲକୁ ବି ପାଣି ଯାଉଛି।
ହଁ ପାଣି ଯାଉଛି। ହଁ ସେପଟେ ଡ୍ୟାମର ସୁବିଧା ବହୁତ ଅଛି ମୁଁ ନିଜେ ଦେଖିଥିଲି ଆଉ ଏ ଦେଖେଇବି ମୁଁ ତ ଯେ ୟୁଟ୍ୟୁବଫ୍ୟୁଟୁବ୍ ସବୁ ଆଉ, ହଁ ସେପଟେ ଟିକେ ସୁବିଧା ଅଛି। ମହାନଦୀ ଯୋଉ ଯାଇଛି ସେ ବେସିଙ୍ଗରେ ସବୁ ଅ-ଅ-ଅ ସେଆଡେ ଟିକେ ଅଧିକ ସୁବିଧା ଅଛି।
ଆଚ୍ଛା। ଆପଣଙ୍କର ସେଠି କଣ, କଣ କରନ୍ତି ଚାଷ କୋଉ ସବୁ କରନ୍ତି?
ଆମ ଏପଟେ ଧାନ ମେନ୍ ବହୁତ ଅଧିକ ଧାନ ହିଁ ହୁଏ। ନାଇଣ୍ଟି ଫାଇବ୍ ପରସେଣ୍ଟ୍ ନାଇଣ୍ଟି ଫାଇବ୍। ପରସେଣ୍ଟ ପୁରା ଧାନ ହିଁ ହୁଏ, ଆଉ-ଉ-ଉ ବାକି ଯାହା ରହିଗଲା ଏଇ ଡାଲି ଜାତୀୟ ସେମିତି ହୁଏ। ହର ହରଡ ହେଲା ସେ ହେଲା ଆଉ ପନିପରିବା ବି ହୁଏ ଯେ, ପନିପରିବା ବହୁତ କମ ମାତ୍ରାରେ ହୁଏ। ଯେ ପନିପରିବାକୁ ସେ ଚାଷ ହିସାବରେ କୁହାଯାଇନି।
ଆଚ୍ଛା। ଏଇଟା ପନିପରିବା ଏତେ ପ୍ରଫିଟ୍ ରହେନି କେତେବେଳେ ପୋକଫୋ ପୋକ ଏସବୁ ବି ଲାଗିଯାଏ ପନିପରିବା ସେତେ ପ୍ରଫି
ହୁଁ, ପନିପରିବାଟା ଆମ ଏରିଆରୁ ଅଧିକ ବରଗଡ ଏରିଆରେ ସେଇଟା ପନି
ଆଚ୍ଛା।
ବେଶୀ ହୁଏ, ବରଗଡ଼ ସମ୍ବ ସେ ପନିପରିବା ହିଁ ସବୁ ଓଡିଶା ସାରା ହିଁ ଯାଉଛି ସେ ପନିବା। ସେ ପନିପରିବା, ଆମ ଓଡିଶାରେ ମେନ୍ ଯୋଉ ବରଗଡ ଆଉ ସମ୍ବଲପୁର ପାଖାପାଖି ପନିପରିବା ହଉଛି। ସେଇଟା ହିଁ ଓଡିଶାର ସବୁ ଆଡେ ଯାଉ ସବୁ ପଟେ ଯାଉ ସେ ଭୁବନେଶ୍ବର ଗଲେ ବି ସେ ବରଗଡ଼ର ହିଁ ପନିପରିବା ପାଇବେ ଆପଣ ଆସିବେ ସେଇ ବରଗଡ଼ର ହିଁ ପନିପରିବା ପାଇବେ। ସେଇଟା ହିଁ ବହୁତ୍ ଆମର ଓଡିଶା ସାରା।
ହଉ ଆପଣ
ଆପଣ କଥା ହେଇ ବହୁତ ଭଲ ଲାଗିଲା। ହଁ, ହୁଁ ହଉ ଉଁ ରଖୁ